ହାଲୋ।
ହାଲୋ ଦିଦି ନମସ୍କାର।
ନମସ୍କାର ଆଉ କଣ କରୁଥିଲେ?
ଏଇଠି ଘରେ ବସିଚି ଆପଣ କଣ କରୁଥିଲେ?
ନାଇଁ ଏଇଠି ଏଇ ସକାଳର କାମ ସାରିକି ଉଁ ରୋଷେଇ କଣ ହବ ଏ ବସିଥିଲି ଏଇଠି ପରିବା କାଟୁଥିଲି।
ଆଚ୍ଛା।
ସବୁ ସବୁ ସ ହଁ ଭଲ ଅଛି ଦେହ। ଆଉ ସେପଟାରେ ଆଜି ସକାଳୁ କେମିତି କଣ ପାଗ ହେଇଚି?
ଖରା ହେଇଚି ଏପଟେ।
ଓଁ ହଁ ଇଆଡ଼େ ବି ସେଇ ଖରା ଖରା ଗରମ ଗୁଳୁଗୁଳି ସବୁ ସକାଳୁ ଆରମ୍ଭ ହେଇଯାଇଚି।
ଆମ ଅଞ୍ଚଳରେ ବି ସେମିତି ଗୁଳୁଗୁଳି ଟିକେ ବି ଲାଗୁଚି ଖରାବି ହେଇଚି।
ହୁଁ। ଆଉ ଯୋଉ ଏଇଟା ତ ଆ ଯେମିତି ରଜ ପରେ କହନ୍ତି ବର୍ଷା ଋତୁ ଆରମ୍ଭ ହେଇଯାଇଚି ବୋଲି ରଜ ପରେ ବର୍ଷ ଆରମ୍ଭ ହେଇଯାଏ।
ହୁଁ।
ତ ବର୍ଷା ଯୋଉ ହୁଏ ଏଇ ମାସରେ ଆ ଆଗରୁ ତ ଏ ମୋଟୁ ବୋହୁତ ପୁରୁଣା ଯୁଗରୁ। ଏଇ ଯୋଉ ରଜ ପରବରେ ବର୍ଷା ହେଇ ସେ ବିଲ କାମ ବି ଚାଲେ। ଏ ତ ଲାଗୁନି ଧୀରେ ଧୀରେ ସବୁ ବର୍ଷ ବର୍ଷାର ପରିମାଣ କମି କମି ଯାଉଚି ଆଉ। ଯୋଉ ଟାଇମରୁ ବର୍ଷା ହେବାଥା ସେଇ ଟାଇମି ରୁ ହଉନି ବୋଲି ଲାଗୁଚି ନା ଲାଗୁନି ଆପଣଙ୍କୁ ଲାଗୁଚି।
ନାଇଁ ଆସ୍ତେ ଆସ୍ତେ ବର୍ଷା କମି ଯାଉଚି ଚାଷୀ ମାନେ ବି ବହୁତ ହଇରା ଣ ହୋଉଚନ୍ତି ଏ ସବୁ ପାଇଁ ବିଲ କାମ ବି ପଛୁଆ ଚାଲିଚି।
ଅମଳ ବି ସେମିତି ହଉନି ବୃଷ୍ଟିପାତ
ହଁ ମାନେ ବୁଣାବୁଣୀ ତ ଯୋଉମାନେ ସବୁ ଅ ତଳି ପକେଇଥାନ୍ତି ଯୋଉ ବର୍ଷା ଥରଟେ ହେଇଗଲା ଦେଖିକି ତଳି ପକେଇଦେଲେ ତା ତାପରେ ଆଉ ବର୍ଷା ହେଲାନି ବର୍ଷା ନହେଲା ଆଠୁ ଗଛର ଚେର ଟିକେ ମୋଟା ହେଇଯାଏ ସିଏ ଆଉ ଗଛ ଜେଡିକି ସେଡିକିଟେ ରହିଥିବ କିନ୍ତ ଚେର ଟିକେ ମୋଟ ହେଇଯିବ ଆଉ ମାଟି ଭିତରକୁ ଟିକେ ପଳେଇବ ସିଏ ଆଉ ଉପୁଡେନି ପୁଣି ଆଉ ଥରେ ପୁଣି ତଳି ପକେଇବାକୁ ପଡେ। ଏମତି ସବୁ ଅସୁବିଧା ହୁଏ ବର୍ଷା ନହେଲେ। ଆଉ ବର୍ଷା ନହବାର କାରଣ କିଛି ଜାଣିଛନ୍ତି କହିପାରିବେ। ଗଟେ ମାନେ ଏମିତି ଜୋ ହଉଛି।
ନହବାର କାରଣ କଣ ଏଇ ପ୍ରାକୃତିକ ବିପର୍ଯ୍ୟୟ ଯୋଉ ସବୁ ହଉଚି ଆ ପରିବେଶ ଉପରେ ସବୁ ପ୍ରଭାବ ପଡ଼ୁଚି ଯେମିତିକି ଯେମିତି ଗଛ କାଟିବା ଏସବୁ।
ସେଇ ସେଇଟା ତ ମୁଖ୍ୟ କାରଣ ଯୋଉ ଯେମିତି କିି ଅ ଗଛ ଫସ ସ ଯୋଉ ଯୋଉ ଭଳି ଭାବରେ ନଷ୍ଟ କରାହଉଚି।
ହୁଁ ଲୋକମାନେ ଚାଷ ଛାଡ଼ିକି ବ୍ୟବସାୟ କରୁଚନ୍ତି ତ ବ୍ୟବସାୟ କଲେ ଆସ୍ତେ ଆସ୍ତେ ସବୁ ଜିନିଷ
ହ
ପଛରେ ରହିଯାଉଚି।
ଚାଷ ଛାଡିକି ବ୍ୟବସାୟ କରୁଚନ୍ତି ବ୍ୟବସାୟରେ ଯୋଉ ଜିନିଷ ଟା ବ୍ୟବସାୟ କରିବେ ସେଇଟା ବି ତ ସେଇ ଚାଷ ରୁ ହିଁ ତ ମିଳିପାରିବ ଯେମିତି ଜଣେ ଯେଦି କଣ ଡାଲି ଚାଉଳର ଦୋ କାନ କରିଲା ତ ସେ ଡାଲି ଚାଉଳ କୋଉଠୁ ଆଣିବ ଗଛରୁହିଁ ତ ଆଣିବ। ଆମେ ଆମକୁ ଅତି ଜରୁରୀ ଗଛ ତଥାବି ଲୋକମାନେ କାଟୁଚନ୍ତି ବୁଝୁନାହାନ୍ତି।
ସିଏତ ମୁଖ୍ୟ କାରଣ।
କଣ ଟିକେ ଟିକେ ସଚେତନ ହବା ଜରୁରୀ ଆଉ।
ମୋତେ ବି ଲାଗୁଚି।
ଏ ସବୁ କଥା। ଆଉ ଆଜି ରୋଷେଇ ରୋଷେଇ କଣ ହବ।
ଆଜି ଭାତ ଡାଲି ଭଜା।
ଭଜା ଭଜା ବୋଲି ପୁଣି କୋଉ ଭଜା ହବ ପୁଣି କଣ।
ବାଇଗଣ ଆଳୁ। ବାଇଗଣ ଆଳୁ ଭଜା ହବ ଆପଣଙ୍କର।
ପନିପରିବା ନିଜେ ବାଡିରେ ନା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
ପ୍ରୟେ ବାଡ଼ିରେ ଲଗେଇକି ଆଜ୍ଞା ବାରି ବାଇଗଣ।